ଓ।
ହଁ କୁହ।
ହଁ ସାଙ୍ଗ କଣ କରୁଚ? କଣ ଖାଇଥିଲ?
ହଁ ଖାଇଚି ଆଉ।
କଣ କରୁଚ କଣ?
ଏଇ ବସିଥିଲି ଆଉ।
ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି।
ଆଉ କଁ ଖବର କୁହ ଆଉ କୁଆଡେ ଗଲାଣି ବୁଲିିବାଲି ବା ବା ଗଲଣି?
ନା କୋଉଠି ଯାଇନି ବୁଲିବା ପାଇଁ ଆଉ।
ଆଉ ସ୍ୟାଡେ ଗରମ କେମିତି ପଡିଚି ମୁଁ ଯାଇଥିଲି ଏବେ ଯାଇଥିଲି ଜଣଙ୍କ ମ୍ୟାରେଜ।
ହ ଆଛା।
ଜଣଙ୍କ ମ୍ୟାରେଜ ରେ ଯାଇଥିଲି ଏବେ ଆସିଲି ଜଷ୍ଟ। ଆସିକି ମ୍ୟାରେ ମେହେନ୍ଦୀ ନଗଉଛି ଓ କାଲି ଜଣଙ୍କ ମ୍ୟାରେଜ ଅଛି ଯିବି।
ଓହୋ ଆଛା। ଆଉ ଦେହ ପା ଭଲ ଅଛି ତମର
ହଁ ଦେହ ଭଲ ଅଛି।
ଆଉ ଆଉ ଆଜି ଶୁ
ଆଉ ତମେ ତ ନା ଜାଇନି।
ଓହୋ ଆଉ ଖାଇଚ କଣ ଆଜି?
ବିରିୟାନୀ ଖଟା ଦହି ସଲାଦ ପାମ୍ ମ୍ପଡ ଏ ପାଇସ୍ ମିଠା ଖାଇଚି ଆଉ।
ବୋହୁତ ପ୍ରକାର ଜିନିଷ ଆଉ।
ହଁ ଖାଇଦେଲିି ଆଉ। ମ୍ୟାରେଜ ଯାଇଥିଲି ଆଉ କିନ୍ତୁ ମେକଅପ୍ ଫେକଅପ୍ ନେଇକି ଯାଇଥିଲି ସଜବାଜ ହେକି ଗରମରେ ଯାହା ହେଇଛି ପୁରା ପୁରା କଳା ହେଇଯାଇଚି।
ପୁରା ପେ ମାନେ ରିମୁଭ ହେଇ ଯାଇଥିବ ମେକପ।
ହଁ ପା ଯେତେ ମମ ଯୋଉ ଭାବି ଯାଇଥିବ ମୁଁ ଆକୁ ମାନେ ଆଜି ସଜାବ ହେବି ଭଲସେ। ଯଦି ଯିବ ମଣିଷ ସେଇଦିନ ମ ସତ୍ୟାନାଶ ହେଇଯିବ।
ଯୋଉ ଗରମରେ ସବୁ ମେକଅପ୍ ବୋହିଯିବ।
ହଁ। ନର୍ମାଲ ମାନେ ଘରେ ମାନେ ଏମିତି କାଙ୍ଗାଳିଆ ଭଳିଆ ହେଇକି ବୁଲୁଥିବ କିଛି ନାଇଁ ଭଲ ଦିଶିବ।
ହଁ ଆଉ ଯୋଉଠି ବାହାରିକି ଯିବୁ ମାନେ ଅବଗିଆ ଦେଖାହବୁ ପୁରା।
ହଁ ଯେ ଏମିତି କାଇହିଁ ହୁଏ କେଆଣି ଅନ୍ୟମାନେ ତ ବଢିଆ ଦେଖାନ୍ତି ମୁଁ କାଇଁ ଏମିତି ଦେଖା ହୁଏ?
ସେମତି ନା ଆମ ଚଳିବ ସେଇଟା ଆମ ମନର ଭାବନା ସେ ଆମେ ଭାବୁ ସିଏ ବଢିଆ ଦେଖାହାଉଚି କିନ୍ତୁ ମାନେ ସେମାନେ ଭାବିବେ ସିଏ କେତେ ବଢିଆ ଦେଖା
ସେମାନେ କି ଫାଉଣ୍ଡେସନ ଲଗାନ୍ତି କେଜାଣି? ଏତେ ଗୋରା ଗୋରା ଚିକି ଚିକି ଦେଖାଉଛନ୍ତି ମୁଁ ପୁରା ନଗେଇଲେ କଳା ହେଇଯାଏ।
ତମେ ବି ସେମିତି ଗୋଟେ ଫାଉଣ୍ଡେସନ ଶୁଣ ତମର କିଏ ତମ ଯୋଉ ତମର ସ୍କିନ ଅନୁଯାୟୀ ତମେ ଫାଉଣ୍ଡେସନ ଚୁଜ କର ତମ ତିନ ଗୋରା ନା ନାଇଁ ଗୋରା ଅନୁସାରେ ତମେ ଏୱାନ୍ ଟା ଚୁଜ କର। ମାନେ ଯୋଉଟା ଅଧିକ ମାନେ ଇଏ ଗ୍ଲେସ୍ କରିବନି।
ସତକଥା ମତେ ମେକଅପ୍ କରି ଆସେନା ଯାହା ପାରେ ଘୋରିଇ ହେଇଯାଏ ଏମତି ମୁହଁରେ ସେଇଥିପାଇଁ।
ଓହୋ। ମୁଁ ସେଥିପାଇଁ ଆଉ ମାନେ ଫାଉଣ୍ଡେସନ ଚୁଜ କଲା ବେଳେ ସବୁଠୁ ଖାଲି ସ୍କିନ୍ ଟାର କଣ ମାନେ କୋଉ କଲର ଟା ଫେୟାର କି ମିଡିଅମ କି ବିଲି ମାନେ ପୁରା ଇଏ ସେଇଟା ଅନୁସାରେ ଚୁଜ କଲେ ହବ।
ଆଛା ହ ପା ମୁଁ ଖାଲି କି ଫେରା ଲବଲି କ୍ରିମ ଲଗେଇ ଦେଲେ ଫେରାନଲବଲି କ୍ରିମ୍‌ ନଗେ ଫେରାନ ଲବଲି କ୍ରିମ ଲଗେଇଦେଲେ ବଢିଆ ଲାଗୁଚି। ଫେସଟା ମାସ୍ତ ଗ୍ଲୁ ହଉଛି।
ସବୁଠୁ ଭଲ ହଉଛି ଫେୟାରା ଲବଲି ଆଉ ପାଣ୍ଡ୍ସ ପାଓଡର।
ଦରକାର କରେ। ମୁଁ ଯେବେ ଦିନରେ ପୁରା କଳା ଫଡା ଏମିତି ନାଲି ପୁରା ନାଲି ଚିଡ଼ ଚିଡା ହେଇଯାଏ। କିନ୍ତୁ ରାତିରେ ପୁରା ମସ୍ତ ଦେଖା ହୁଏ ରାତିରେ ରାଣୀ ହେଇଯାଏ।
ଓହଁ ତମେ ଦିନରେ ମାନେ ସନସ୍କ୍ରିନ୍ ୟୁଜ କର।
ମୁଁ କିଛି ୟୁଜ କରେ ନା ବିଲରେ ଯାଇଁକି ବୁଲୁଛି ଆଉ।
ହୁଁ ହୁଁ। ସନସ୍କ୍ରିନ୍ ଲଗାଅ ମାନେ ଦିନରେ ଯେତେବେଳେ ତମେ ଖରାକୁ ବାହାରୁଛ ସନ୍ସ୍କ୍ରିନ ଟା ଲଗାଅ। ଲଗେଇଲେ ବେଶୀ ମାନେ ମୁହଁ କଳା ପଡିବନି। ବୁଝିପାରିଲ ସବୁବେଳେ ଭଲ ମାନେ ଭଲ କମ୍ପାନୀ ର ଗୋଟେ ଭଲ ସନ୍ସ୍କ୍ରିିନ ଲଗା ସନ୍ସ୍କ୍ରିିନ ଲଗେଇଲେ କମନି ଯେତେବେଳେ ଖରାକୁ ବାହାରୁଛ ସ ଯେତେବେଳେ ଲଗେଇଦବ କିଛି ହବନି ବେଶୀ ଇଫେକ୍ଟ ହବନି।
ଏରା କରିବାକୁ ପଡିବ ଆଉ ଗୋଟାଏ ନେଇକି ଆସିବି ନଗେଇଥିବି
ହଁ ହଁ ସନ୍ସ୍କ୍ରିନ୍ ଗୋଟେ ଲଗେଇ ଦିଅ।
ଆମର ଦିନରେ ପୁରା ନାଲି ପୁରା ଟୁକୁ ଟୁକୁ ହେଇଯାଏ ମଣିଷ।
ହୁଁ ହୁଁ ନାଲି ଏଛି
ଗରମ ତମ ସିଆଡ଼େ ଗରମ କେମିତି ପଡିଲି
ପ୍ରବଳ ଗରମ।
ଆମ ଇୟାରେ ଯେ ସେଇ କେତେ ଅ ଅଠଚାଳିଶ ନା କେତେ ଡିଗ୍ରୀ ପଡିଥିବ।
ହଁ ସେ ମଝିରେ ଯୋଉ ଗରମ ହଉଥିଲା ସେତିକିବେଳେ ବଢି ଯାଇଥିଲା।
ଗରମ ମୁଣ୍ଡ ମାନେ ଲୁ ମାରି ଗଲାଣି।
ହ ସବୁଦିନ ମୁଣ୍ଡ ଧୋଇକି ଗାଧେଇଆକୁ ପଡୁଛି।
ହଁ।
ନେମ ଚୁଟିପ୍ ଚୁଟି ପୁରା ଝାଳ ରେ ପୁରା ଓଦା ହେଇଯାଉଚି ତାପରେ ବହୁତ ମାନେ ମାନେ ଇଏ ଲାଗୁ ସେ ସବୁ ଦିନ୍ ମୁଣ୍ଡ ଧୋଇ ଗାଧେଇବାକୁ ପଡୁଛି।
ହୁଁ ହୁଁ।
ଆଉ କଣ କୁହ କୁଆଡେ ବୁଲି ଯାଇଥିଲ ରଜ ପାଇଁ ସପିଙ୍ଗ ସଲାଣି
ନା ଭଉଣି ରଜ ସପିଙ୍ଗ କ ପଇସା ପତ୍ର ନାହିଁ ମୁଁ ଗରିବ ଲୋକଟା।
ନା ଗରିବ ଲୋକ କ
ତମେ ଗୋଟେ ହରେ ଦେଇଦଉନା।
ହୁଁ ମୁଁ ତ ପାଇଁ ଆସୁଚ ନା ଆସ ମୁଁ ଦେଇଦେବି।
ହଉ ଯିବି ତମେ ଡାକ ମୁଁ ଯିବି ମୋ ପାଇଁ ମିଠା କରିକି ରଖିଥିବ ଅରୁଆ କରିକି ରଖିଥିବ ତାଲାମା କରିକି ରଖିଥିବ ମୁଁ ଖାଇବି ଯାଇଁକି।
ହଁ ଆସୁନ ମୁଁ ମନା କରୁଚି ଆମ ଘରେ ବି ତ ହଁ ରଜରେ ପିଠା ପୋଡ ପିଠା ଆଉ ଆରିସା ପିଠା। କାକେରା ପିଠା ଏରା ସବୁ ହୁଏ। ଆଉ ସିଝା ପିଠା ହୁଁ।
ସେ ଝାଡୁ
ସିଜା ପିଠା ମାନେ ମାନେ ଷ୍ଟିମ୍ କରାଯାଏ ଯଉଟା।
ଓହୋ ବଢ଼ିଆ ମଜା ଆସଥୁବ ତ।
ହୁଁ ବଢିଆ ଲାଗେ କେବେ ଆସ ଆମଘରକୁ ତମେ ଟ୍ରାଏ କରି ଅ ପିଠା ହୁଏ ପିଠା ହୁଏ ତାପରେ ଏ ଚିକେନ ହୁଏ ମଟନ ହୁଏ ମାଛ ହୁଏ ଏସବୁ ହୁଏ ଆଉ। ଆଉ ଖାଇବାରେ ବଢିଆ ବଢିଆ ଜିନିଷ ମିଠା ହଁ ବିରିୟାନୀ ବି ମିଠା ବି ଆଉ ଖିରୀ ବି ଆଉ ଆମ୍ ଉ ଫଳ ସବୁ ଗୁଡା ପଳ ହଁ ବୁଲିବାକୁ ଯାଉ ବାହାରକୁ ଯାଉ ଏମିତି ପାର୍କ ହେଲା ଇଏ ହେଲା ସବୁ ସପିଙ୍ଗ କ କରିବାକୁ ଯାଉ ଆଉ।
ଓହୋ ବଢିଆ ମ ତମର। ମଜା ଆଉ।
ଏ ତିନି ଦିନ ବହୁତ ମଜା ଲାଗେ ହୁଁ।
ପୂରା ରଜରେ ସାଇକେଲ ନେଇକି ଯାଉ ନା ବୁଲେଟ ନେଇକି ଯାଉ ନା ସ୍କୁଟି ନେଇକି ଯାଉ ନା କାର ନେକି
ନାଇଁ ନାଇଁ ଆମେ ମୁଁ ଏବେ ପାଟେନ୍ ଯୋଉ ହଜବେଣ୍ଡଙ୍କ ସାଙ୍ଗରେ ଯାଉଛି ସ୍କୁଟିରେ ଯାଉଛି।
ହଁ ଆଉ ସାଇକେଲ ଚଲେଇବା ଇଚ୍ଛା ନାହିଁ ଆଗୋ ଭଳିଆ ସାଇକେଲ ଚଲେଇବା କୋଉଠି ଇଏ
କଲେଜ ଗଲା ବେଳେ ମୁଁ ଏତେ ଚଲେଇନି ବସ ରେ ଯାଏ ଲୋକାଲ ବସରେ ଯାଏ। କିନ୍ତୁ ସାାଇକେଲ ଏତେ ଚଲେଇନି।
ସାଇକେଲରେ ଚଲେଇ ଅଭ୍ୟାସ ସ ଛାଡ଼ିଗଲା ମାନେ ଆଉ ଚଲେଇ ହବନି।
ନା ଆଉ ଚଲଉନି।
ହୁଁ।
ନାଁ କଣ କୁହ ଆଉ ତମର ହବି କଣ କଣ କଣ କରିବାକୁ ଭଲ ପାଅ।
ମତେ ବୁଲିବା ପାଇଁ ବହୁତ ଭଲ ଲାଗେ ଇଆଡେ ଯିବା ସିଆଡେ ଯିବା ଗାଡି ନେଇକି ଯିବା। ବଜାର ଯିବା ଇଆଡେ ଯିବା ସେଇ ତ ନର୍ମାଲି ଛୋଟ ଛୋଟ ବୁଲିବା ପାଇଁ। ବଡ ବଡ ୟାଡେ ସ୍ୟାଡେ ପୁରୀ ଫୁରୀ ନଦୀ ସମୁଦ୍ର ଇଆଡେ ସିଆଡେ ବୁଲିବାକୁ ମତେ ବହୁତ ଭଲ ଲାଗେ ପାହାଡ
ହଁ ଭଲ ଭଲ ଲାଗେ ବହୁତ ଜିନିଷ ଭଲ ଲାଗେ ଆଉ ବୁଲିବା ପାଇଁ ଆଉ।
ହୁଁ ମାନେ ସେ ବୁଲିବା ପାଇଁ ବି ମୁଁ କ କହୁଛି। କେବେ ପୁରା ଭଲ ନିଜେ ଯେବେ ରୋଜଗାର କରିବି ଭଲ ଭଲ ଜାଗା ବୁଲିବି।
ହଁ ଆଉ କେମତି କଣ ମାନେ ରଜକୁ ବୁଲିବ କୁହ କୁଆଡେ କୁଆଡେ ଯିବ।
ଖରା ଯେମିତି ହୋଉଚି କ୍ଵାଡେ ଯିବିନି ଏ ବାହାଘର ରେ ଦିଟା ଦେଇକି ଘରେ ଚୁପ୍ ଚାପ୍ କିରି ବସିିଯିବି।
ହୁଁ ହୁଁ।
ସେଇ ଫଟୋ ଉଠେଇଦେବି ସେଇଥିରେ ଷ୍ଟୋରି ପକେଇଦେବି।
ଭଲ ଆଉ।
ହୁଁ ସେ ଚାଲାକ୍ ହୁଅନା କୁ
ହୁ ହୁ କଳା ହେଇଯାଉଛ ତମେ ଆଉ ନୁହଁ।
ଆଉ କଳା ହେଇଗଲାଣି ପୁରା ପୁରା ମୁହଁ ଖାଲି ଟିକେ ଟିକେ ପୋଟା ଟିକେ ଥପା ହେଇଯାଇଛି ଧଳା ଅଛି। ପଛ ଟା କଳା। ହାତ ଟା କଳା ପୁରା ଖରାରେ ଯାଉ ଯାଉ କଳା ନା ଘୋଡ଼ା ଯାାଉ ପୁରା ତା ପାଦରା ଟିକେ କଳା ତାପରେ ଆଉ ତା ଉପରେ ସବୁ ଆଉ ଭିତରେ ସବୁ ଗୋରା। ଯୋଉଟା ମାନେ ଓ ସୂର୍ଯ୍ୟକୁ ଦେ ସୂର୍ଯ୍ୟକୁ ଯୋଉଟା ଦେଖାହଉଚି ସେଇଟା କଳା।
ସୂର୍ଯ୍ୟ କହୁଛି ମତେ କଳା ଜିନିଷ ଭ ହଁ ସୂର୍ଯ୍ୟ କହୁଛି ମତେ କଳା ଭଲ ଲାଗେ।
ହ ହଁ ସୂର୍ଯ୍ୟଙ୍କୁ ଭଲ ଲାଗିଛ ତମେ ଆଉ ସେଥିପାଇଁ ତମକୁ କଳା କରିଦଉଛନ୍ତି ଆଉ।
ସୂର୍ଯ୍ୟ ରହୁଛି ମତେ ଭଲ ଲାଗେ କିନ୍ତୁ ଆମକୁ ଭଲ ଲାଗନେ ବା ସେ ଗୋଟେ ବୁଝୁନାହାନ୍ତି ଲୋକଟା ଗୋଟେ ଅଜବ ଲୋକଟା ଗୋଟେ
ହଁ ସୂର୍ଯ୍ୟ ହଉଛନ୍ତି ସକଳ ଶକ୍ତି। ଶକ୍ତିର ଆଧାର ସମସ୍ତଙ୍କୁ ସେ କଳା କରିଦେବେ।
ହୁଁ ହଁ ହଁ
ଗରମରେ ନିଆଁରେ ପୁରା ଝିରେ
ରାଗିଲେ ରା ହଁ ରାଗିଲେ ସେ ମଣିଷ କାହାର ନୁହେଁ।
ଅଡଚାଳିଶ ଡିଗ୍ରୀ ହେଇଯାଇଥିଲା ମଝିରେ।
ତାଙ୍କ ବକ୍ତୃତ ନିଜର ମଣିଷ ଟା ଭିତର ମଣିଷ ସେ ତାଙ୍କର ହାତ ପୁର ଇଏ ରାଗିଯାଏ।
ହଁ ମଝିରେ ଅଠଚାଳିଶ ଡିଗ୍ରୀ ହେଇଥିଲା ବାପରେ ଗରମ। ଏତେ ଗରମ କୁହ।
ହୁଁ
ମଣିଷ ମରିଯିବ ଆଜି ଏତେ ଗରମରେ।
ହଁ ପା ହେତ ବି କଷ୍ଟ ଅଦ ଏତେ କଷ୍ଟ ଦବା ଭଲ ନୁହେଁ ଯେ
ହଁ ଏଇ ମାସ ଟା ହିଁ ସେୟା ଗରମ ମାସ ଟା ହିଁ ସେଆ।
ଆର ମାସ ଆର ବର୍ଷ ଦେଖିବୁ ଆର ବର୍ଷ ବି ସେଇଭଳିଆ ପଡିବ କଣ।
ହୁଁ ହୁଁ ହୁଁ।
ଯବେ ଜା
ଆଉ ସିଏ ମାନେ ଗରମ ଏତେ ହଉଚି ମାନେ ଘରେ ରହିହଉନି। ନା ବାହାରେ ରହି ଯାଉଛି ନା କଣ କରିବୁ।
ମଣିଷ ଏବେ ଗରମ ହଉଛି କହୁଚି ଏତେ ଗରମ କଣ। ଥଣ୍ଡା ହେଲେ କହୁଛି ଥଣ୍ଡା ପକେଇଚି ବର୍ଷାହେଲେ କହୁଚି ବର୍ଷା ପକେଇଚି।
ଆମ ମଣିଷ ଗୋଟେ ଭଲ କଣ ଟା ଇଏ ନାହିଁ।
ତିନିଟା ଋତୁ ପୁରା ଫିଲ୍ ହେଇଯାଉଛି ଆଉ ବର୍ଷା ଶୀତ ଗରମ।
ହୁଁ
ଶୀତ ଦିନଟା ଆକଚୁଲି ଭଲ। ଶୋଇବ ଖାଇ ପିଇ କିି ଶୋଇବ ଏକାଥରକେ ଉଠିବ ସକାଳୁ। କୁଆଡେ ଯିବାର ନାଇଁ ଘୋଡେଇକି ଶୋଇବ।
ହଁ ପା ଆଉ?